ହଁ ଭାଉଜ ନମ ସ୍କାର।
ନମସ୍କାର ନମସ୍କାର ବୁଢୀ ଟେ ହେଇତ।
ଏଇ ବସଥିଲି।
ବସିଛ କ ଦ୍ ମାନେ ଥଣ୍ଡା ପବନ ଖାଉଛ ନା କଣ?
ହଁ ବାହାରେ ବଟ୍ ବର୍ଷା ତ ନାହିଁ ବହୁତ ଗରମ ଲାଗୁଛେ। ହଁ ସନ୍ଧ୍ୟାବେଳେ ୟିପୀ ଖାଇଥିଲୁ।
ଆମ ଏଠି ଥଣ୍ଡା ଲାଗୁଚି କାହିଁ କହିଲ ମାନେ ମୁଁ ମୁଁ ଚା ଚାଟାବେଳେ କିଛି ଖାଇନଥିଲି ବୋଲି ଗୋଟେ କୁରକୁରି ଖାଇଥିଲି।
ହୁଁ ହୁଁ।
ମୁଁ ଚାରିଟା ବେଳେ ସବୁବେଳେ ଭାତ ଖାଏ ହେଲା ଆ ମତେ ତେ ଯୋଉଦିନ ଟିକେ ଭଲ ଲାଗେନି ମାନେ ଇଚ୍ଛା ହୁଏନି ଖାଇବା ପାଇଁ ସେଦିନ ଖାଏନି ଆଉ ଯଉଦିନ ଅତିରିକ୍ତ ତ ଗରମ ହେ ଲାଗେ ଟିକେ ଆମେ ଖାଏନି। ନାହେନେ ମୁଁ ଚାରିଟା ବେଳେ ପ୍ରାୟ ଟାଇମ୍ ଭାତ ଖାଇଦିଏ।
ହୁଁ ମାନେ ଖରେଦିନ ନା ଭାତ ଖାଇଦେଲେ ଭଲ ଲାଗେ।
ହଁ ପଖାଳ ହାତ ଟା କଣ କହିଲ ଖାଇଦଲେ ଗୋଟେ ଶାନ୍ତି ମାନେ ଆତ୍ମା ଶାନ୍ତି ନ୍ତି ପ୍ରାଣ ଶାନ୍ତି ସବୁ ଶାନ୍ତି।
ହଁ।
ଆଉ
ଆମେ ଛୋଟ ଛୁଆ ପଖାଳ ଖାଇବୁ ନା ଏଇନା ସନ୍ଧ୍ୟାବେଳେ।
ନା ନା ସନ୍ଧ୍ୟା ବେଳେ ମୁଁ ତ ଏଇ ଯୋଉ ଖରା ଦିନ ଏଇ ଯୋଉ ମଝିରେ ଦେଖିଚନା ଯୋଉ ଗରମ ହଉଥିଲା। ମଝିରେ ଯୋଉ ଆଠ ଅଠ ଦିନ ନା ପନ୍ଦର ଦିନ ପାଖାପାଖି ଯୋଉ ଗରମ ହଉନଥିଲା ଆମେ ଜାଣିଚ ମାନେ କେବଳ ଗୁରୁବାରେ ମଙ୍ଗଳବାରେ ଶନିବାରେ ସୋମବାର ଏଇତିକି ବାର ଛାଡି ଦେଇକି ମୁଁ ଆଉ ଏନି ଟାଇମ ରାତି ରାତିରେ ସବୁବେଳେ ରାତିରେ ମୁଁ ପଖାଳ ହିଁ ଆମେ ସମସ୍ତେ ଖାଉ। ଦିନରେ ପଖାଳ ଦିନରେ ପଖାଳ ଗାଧୁଆଳ ଆମେ ସକାଳେ ପଖାଳ ଗାଧୁଆଳିଆ ପଖାଳ ଚାରିଟାଳିଆ ପଖାଳ ରାତିରେ ପଖାଳ ମାନେ ଚାରି ଟାଇମ ପଖାଳ ମୁଁ ଖାଏ।
ଖାଲି ପଖାଳ ଉପରେ ମାଡ।
ପଖାଳ ଉପରେ ଖାଲି ମାଡ। ପଖାଳ ଖାଇଦେନି ଯୋଉ ପନ୍ଦର ଦିନ ଯୋଉ ରାତିରେ ଯୋଉ ପଖାଳ ଖାଇଦେଲିନି ମିନିମମ୍ କ୍ୱାନ୍ କଣ୍ଟିନୁ ସେଠି ମୁଁ ପନ୍ଦର ଦିନ ପଖାଳ ଖାଇଦେଲି ବିଶ୍ୱାସ କରିବନି ଝିଅ ଆଜି କି ଆଜି ଠି ଆ ମାନେ ଆଜି ଗୋଟେ ଦିନରେ ମୁଁ ମିନିମମ୍ ଅ ଦୁଇଶହ ଟା ହବ ଛିଙ୍କିି ଲିଣୀ।
ନା
ମ ପାଉନ ବ୍ରଏଲର ଆଉ ଥଣ୍ଡା ଟା ମାନେ ଏକାଥରେ ମାନେ ସେଟା ଆସ୍ତେ ଆସ୍ତେ ଦେହରେ ଥିଲା ନା ଏକାଥରେ ଆଜି ହିଁ
ହୁଁ।
ତାପରେ ଆଜି ଟିକେ ଖରା ବେଳେ କଣ କହିଲ ଯୋଉ ଖରାପ ହେଲା ମୁଁ କଅଁ କନି କହିଲ ହଁ। ସବୁ ବହାରିବ।
ହଁ ଆଜି ଖରା ବେଳେ କଣ ହେଲା କହିଲ ଯୋଉ ଖରା ଦଉନଥିଲା ନା ସେ ଖରାରେ ଟିକେ ବସି ପଡ଼ିଲି ତ ପିଠି ଦେଇକି ସେି ତ ଆହୁରି ଛିଙ୍କ ଖାଲି ତାପରେ ତା ପରେ ଛିଙ୍କ ମାନେ ଖାଲି ଛିଙ୍କ ଉପରେ ମାଡ଼।
ହି ହି
ହଁ। ଚା ଫା ମୁ ଚା ଆଗରୁ ଦିନରେ ଚାରି ପାଞ୍ଚ ଥର ପିଉଥିଲି। ତାରେ ସମସ୍ତେ ମତେ ପାଟି କଲେ, କଲେ ସୁ
ହୁଁ। ନା ଚା ଗୁଡା ବେଶୀ ପିଇବନି ଚା ଉଡା ପିଇଲେ କହନ୍ତି ଭୋ କ ହୁଏନି ବୋଲି ଖାଇବାକୁ ଇଚ୍ଛା ହୁଅନି ଭାତ। ଭାଉଜ।